ହାଲୋ।
ହାଲୋ।
ହାଲୋ
ଶୁଭୁଚି ହାଲୋ। କଣ କରୁଛନ୍ତି?
ବସିଛି ଆପଣ କଣ କରୁଛନ୍ତି?
ବସିଛି।
ଖାଇଥିଲେ କଣ?
ଖାଇଥିଲି ଭାତ, ଡ଼ାଲି ଆଉ ତମେ କଣ ଖାଇଥିଲ?
ଭାତ, ଡାଲି, ଭଜା
ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଉଁ ଘରେ ମମି ସନ୍ଧ୍ୟା ଦଉଛନ୍ତି
ଆଛା ଆଉ?
ଆଉ ବାବା କୁଆଡେ ଯାଇଛନ୍ତି।
ଆଚ୍ଛା ଆଚ୍ଛା। ଆଉ କଣ ଖବର ସବୁ?
ଉଁ ଭଲ। ତମ ଖବର?
ଭଲ ଅଛି ଆଉ।
ଆଉ ତମ ଘରେ କଣ କରୁଛନ୍ତି ସମସ୍ତେ?
ଘରେ ସମସ୍ତେ ବସିଛନ୍ତି। ସମସ୍ତେ ସମସ୍ତଙ୍କ କାମରେ ଲାଗିଛନ୍ତି ଆଉ।
ଉଁ ହୁଁ।
ହୁଁ।
ଆଉ
ଆଉ ତମ ସାଙ୍ଗ କୁଆଡେ ଗଲେ?
ହଁ ଘରେ ଅଛି।
ଯାଇନ?
ନା
ଆଛା।
ଯାଇଥିଲି ଖରାବେଳେ।
ହଁ।
ଆଉ ଯାଇଥିଲୁ ଟିକେ ବୁଲିଆ ପାଇଁ ବୁଲିକି ଆସିକି ସେ ଘରେ ଅଛି ମୁଁ ପଳେଇ ଆସିଛି ଘରକୁ ଆଉ।
କୁଆଡେ ଯାଇଥିଲ ବୁଲିବାକୁ?
ହେ ଏଇଠି ଗୋଟେ କଣ ଏ ଯୋଉ ବାତ୍ୟା ସ୍ଥଳୀ
ଆଚ୍ଛା ଆଚ୍ଛା। ହୁଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି କେମିତି କଣ ଅଛନ୍ତି?
ସମସ୍ତେ ଭଲ ଅ ଅଛନ୍ତି
ହୁଁ ଦେହ ଭଲ ଅଛି?
ହୁଁ।
ଆଉ କଣ କୁହ ସବୁ?
ହୁଁ।
ଆଉ ତମ ଟୋଗୋଙ୍କ କଣ ଖବର?
ଭଲ।
କଥା ହେଇଥିଲ।
ହୁଁ ଉଁ
ଆଛା।
ଝଗଡା କରୁଥିଲି ନା
କଣ ପାଇଁ?
ଏମିତି ଆଉ ଛୋଟ ଛୋଟ କଥାରୁ ଆଉ
ଆଛା, ଆଛା। କଣ ପାଇଁବା?
ଏଇଟା ଖାଲି ସେଟା। ହଁ ଶୁଭୁନି। ହଁ ହଁ କହୁନାହାନ୍ତି? ହଉ କହୁନାହାନ୍ତି କଣ?
କଣ ଫୋନ କରୁଥିଲ? ହାଲୋ
ହଁ କୁହନ୍ତୁ?
କହୁନାହାନ୍ତି କଣ?
ଆଉ ତମକୁ ଖାଇବାକୁ କଣ ଭଲ ଲାଗେ? କହୁନାହାନ୍ତି?
ଉଁ ବିରିୟାନୀ।
ଆଉ କଣ?
ଆଉ ଚକୋଲେଟ, ଆଇସ୍କ୍ରିମ୍, ଆ
କଉ ଚକଲେଟ ବା।
ଡେରି ମିଲ୍କ।
ଆଉ କୋଉ
ଚକୋବାର
ଆଛା ଆଛା ଭାବୁଥିଲି ପଠେଇବି ତମ ପାଇଁ
ହୁଁ ହୁଁ ତମକୁ
ମତେ ବି ଡେ ଭଲ ଲାଗେ ବିରିୟାନୀ ଭଲ ଲାଗେ।
ଉୁଁ ହୁଁ ପୁରା ସେମ ସେମ ଆଉ
ଆଉ କ
ଆଜ୍ଞା।
ଆଉ
ହାଲୋ
ହଁ କୁହନ୍ତୁ?
ଦିଦି ସେ ଦ କଥା କହୁ।
ହ ହଁ କୁହନ୍ତୁ।
ହୁଁ କୁହନ୍ତୁ ଆଉ କଣ?
ହୁଁ।
ଆଉ ଘରେ ସମସ୍ତେ, ଏବେ ଖାଇବା କଣ?
ଏବେ କଣ ପିଠା ଖାଇବୁ।
ଚକୁଳି
ଅ ଏକା ଏକା ଖାଇବ ଆମକୁ ଡାକୁନ ଟିକେ।
ହ୍ୟାଲୋ
ହ୍ୟାଲୋ ହୁଁ ହୁଁ। ଆମେ
ହାଁ
ନ ମୁଁ ସାର୍ କଥା ହ୍ୟାଲୋ ହୁଁ କୁହନ୍ତୁ।
ଆରେ ତମେ ଗୋଟେ ବୁଲିବାକୁ ଯାଉଛେ ସମସ୍ତେ ପୁରୀ କେବେ ଯାଉଛ?
ଯିବୁ ଏଇ ମାସ ଲାଷ୍ଟ ଆଡକୁ ଭାବୁଛୁ।
ବର୍ଷାରେ ପୁରୀ ଯିବ ଆଉ, ବର୍ଷା ଦିନରେ ପୁରୀ ଯାଆନ୍ତି।
ହୁଁ ହୁଁ ବୁଲିବା ପାଇଁ।
ହୁଁ ହୁ ହୁଁ।
ୱାଟର ପାର୍କ, ୱାଟର ପାର୍କ ଯାଅ ୱାଟର, ହଁ ମୁଁ ବି ଯିବି ବା ତମ ସହିତ।
ହୋଉ।
ଏବେ ପ୍ଲାନ୍ କରୁଛ
ହୁଁ ହୁଁ।
ଆଉ କ ଆଉ ସମସ୍ତେ କେମିତି କଣ ଅଛନ୍ତି?
ପୁରା ମସ୍ତ। ବୁଲିବାକୁ ଯାଇନ?
ନା ବା କୁଆଡେ ବୁଲିବାକୁ ଯାଇନି, ତମ ସହିତ ଯିବି ପୁରୀ ବୁଲିକି ଆସିବି ଆଉ।
ଉମଂ ହୁଁ। ମୋ ସାଙ୍ଗ କଣ କରୁଥିବ କେଜାଣି ନା
କିଛି ନୁହଁ ଖାଇ ପି ଶୋଇପଡୁଥିବ ମୁଁ ଭଲ ପାଗ ଦେଇଛି ବର୍ଷାରେ। ଶୋଇଥିବ ଆଉ।
ହୁଁ ତାଙ୍କର କାମ ଚାଲିଚି ତ ଘର କାମ ସେଥିଲାଗି ଟିକେ ଯାଇଥିଲୁ ବୁଲିିବାଲି ଆସିଲୁ ଆଉ।
ଆଚ୍ଛା ଆଚ୍ଛା। ହଁ ହଁ କହୁଥିଲେ କି ତାଙ୍କ ଘର କାମ ହଉଛି, ବାଡି ଫାଡି ସଫା ହଉଛି। ଆଁ ଆଉ କ
ଆଉ କଣ କଣ କହୁନାହାନ୍ତି।
କଣ ତମେ କୁହନ୍ତୁ, ମୁଁ ଶୁଣୁଛି।
ହୁଁ ଆପଣଙ୍କ ଫେବରାଇଟ୍ ଚକୋଲେଟ୍ କଣ?
ଡେରିମିଲ୍କ।
ଉଁ ହୁଁ।
କାଇଁ ଆଣିକି ଦବ?
ହୁଁ।
ହଉ ହଉ ମୁଁ ଅପେକ୍ଷାରେ ରହିଲି
ହଁ ଆଉ କଣ।
ଆଉ କଣ ଆଣିକି ଦେଇପାରିବ?
କହୁନ।
ତମେ ଯାହା ଦବ ମୁଁ ନେଇଯିବି ମୋର ସେମିତି ଫେବରେଟ୍ ନାଇଁ। ଯାହା ପାଟିକୁ ଗଲା ସେ ସବୁ ଫେବରେଟ୍।
ଓହୋ।
ଆଉ କଣ?
ଆଉ କଣ ତୁମ ବର୍ଡେ କେବେ?
ମୋ ଜନ୍ମଦିନ ଜୁନ ଛଅ ଗଲାଇଁ।
ଉଁ ହୁଁ।
ଆଉ ତମର କେବେ?
ଅଗଷ୍ଟ ଅଠର।
ଆସୁଚି ନା, ଆରେ ମୋର ଗୋଟେ ସାଙ୍ଗ ତା ଜନ୍ମଦିନ ବି ଅଗଷ୍ଟ ଅ ଖରାରେ।
ସେପଟେମ୍ବର ଛଅ।
ହଁ ହଁ। ହୁଁ
ଝଗଡା କରୁଛୁ ଗିଫ୍ଟ ପାଇଁ ମତେ ଏଇଟା ଦରକାର ସେ କହୁଚି ମତେ ବି ଏଇଟା ଦରକାର। ଏମତି ମୁଁ ସେଇଥିପାଇଁ କହୁଛି ତୁ ମୋ ପାଇଁ ଗୋଟେ ଲିପଷ୍ଟିକ୍ ଆଣିଦେ।
ଆଛା ତମେ ପଚାରିଲନି ତମେ ଲିପଷ୍ଟିକ ଲଗାଅ?
କହୁଛି ମେକଅପ୍ ହେବି ଏଥରକ ଆଉ।
ହଁ ମୋର ବି ଭାରି ଇଛା ତମ ସାଙ୍ଗକୁ ମେକଅପ କରିଆର। ତମେ ହବ କୁହ ମୁଁ କରିଦେବି।
ହଉ।
ତମ ଜନ୍ମଦିନରେ ତମକୁ ମେକଅପ୍ କରିଦେବି। ରାଧା ବନେଇ ଦେବି ରାଧା। ହୁଁ। ହଉ ହଉ ମୁଁ ରଖୁଚି।
ହଁ।